ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
ହୁଁ ମୁ ବୟସ ଟେ ଏତେ ଲେଟେରେ ଶୋଇଲେ ଏତେ ଲେଟରେ ଶୁଭିଲେ।
ନେଟେୱାର୍ ଏଇଠି ପବନ ଖାଉଛି।
କାଲି ବର୍ଷା ହେଇଥିବ ସେଆଡେ।
ହଁ ବର୍ଷା ହଉଥିଲା ବା।
ହୁଁ ଆଜି ଆମ ଆଡେ ବର୍ଷା ହଉଥିଲା ବହୁତ୍ ଜୋର। ନାଗି ରହୁଥିଲା କଷ୍ଟିଙ୍ଗ୍ ରେ ଟପର ଟପର ବର୍ଷା ଆଉ। ଏତେ ଜୋର ହେଇନି କିନ୍ତୁ ଲାଗି ରହିଥିଲା ବର୍ଷାଟା। ଆଉ। ଆଉ ଖାନା ପିନା କଣ ହେଇଛି।
ଆଁ। ହଁ ମୁଁ ଖାଇଥିଲି ଚାଉମିନ୍‌ ଟିକେ ଖାଇଥିଲି ଆଉ।
ଓହୋ ଭଲ ଫାଷ୍ଟଫୁଡ୍‌ ଖାଉଛ ଦେହ ଟାକୁ ଖରାପ୍ କରିବ ଆଉ।
ହଁ।
ଯାହା ବି ସବ୍ ବେଳେ।
ହଁ ବା।
ପାଟିକି ଟେଷ୍ଟେ ଲାଗୁଛି ଖାଇବାକୁ ଆଉ ଘରେ ସମସ୍ତେ କଣ କରୁଛନ୍ତି।
ଘରେ ସମସ୍ତେ ସେଇଠି ଆମର ଜଣଙ୍କର ମରିଗଲେ ତ ଆମ ଘର ପାଖରେ ଜଣେ। ସେଇଠିକି ଯାଇଚନ୍ତି।
ଓହୋ ତାଙ୍କର କଣ ହେଇଥିଲା କି।
ନାଇଁ କିଛି ହେଇନଥିଲା ବୁ ଟିକେ ବୁଢା ହେଇ ଯାଇଥିଲେ ତ।
ଓହୋ ଆଉ। ଏ ବର୍ଷ କୁଆଡେ ଯିବାର ପ୍ଲାନିଂ।
କୁଆଡେ ଆଉ ଯିବା। ଦେଖିବା ଯୋଉ ଆମର ସମ୍ବଲପୁର ଆଡେ ଟିକେ ଯିବା ଆଉ।
ଓ ସମ୍ବଲପୁର ଆଡେ କଣ ସବୁ ଅଛି ଭଲ ଭଲ ଜାଗା ଜାଣିଚ କିିଛି।
ହଁ ମା ସମଲିଙ୍କ ମନ୍ଦିର ଅଛି ଆଉ ଗୋଟେ
ହିରାକୁଦ୍ ଡ୍ୟାମ୍ ଟା ଯାଉଚି ସମ୍ବଲପୁରରେ।
ହଁ ସେଟା ତ ମେନ୍ ଆଉ।
ତାପରେ ଆଉ କଣ? ଆଚ୍ଛା ଆଚ୍ଛା ତାପରେ ଆଉ କଣ?
ଆଉ ଘଣ୍ଟେଶ୍ଵରୀ ମନ୍ଦିର ଅଛି।
ହୁଁ ତାଲେ ଭଲ ଜେଗାଟା ଆଉ।
ହଁ ବହୁତ୍ ଭଲ ଜାଗା ଏବେ ବି ସରକାର ବହୁତ୍ ତୁ ସମଲେଇ ମନ୍ଦିର କୁ ବହୁତ୍ ଇଏ କରିଦେଇଚନ୍ତି।
ଡେଭଲପମେଣ୍ଟ। ଆଉ ତମ ସେପଟେ ସବୁ କଣ କଣ ଭଲ ଜାଗା ଅଛି ଆଚ୍ଛା ଆଛା। ଆ ତମ ସେପଟେ ଡିଷ୍ଟ୍ରିକ୍ ରେ ସବୁ କଣ କଣ ସବୁ ଭଲ ଭଲ ଜେଗା ଅଛି।
ଆମ ଏପଟେ କଣ ଏଇ କେବଳ ସମୁଦ୍ର ଅଛି।
ଆଉ କିଛି ମନ୍ଦିର ବଗରେ କିଛି ନାହିଁ ସେପଟେ।
ହଁ ମନ୍ଦିର ଗୋଟେ ଗୁପ୍ତେଶ୍ଵର ମନ୍ଦିର ଅଛି।
ଓହୋ ମାନେ କଣ ଜଣାଶୁଣା ନା ଏତେ ଲୋକ ଲୋଚନକୁ ଆସିନି ସେ ମନ୍ଦିର ଟା।
ନାଇଁବେ ଜଣା ଶୁଣା ନା ତାପରେ ଆଉ ଗୋଟେ ମାଙ୍କ ମନ୍ଦିର ଅଛି ଆମର ଉତ୍ତରେଶ୍ଵରୀ ମା।
ହ
ଏଇ ଯୋଉ ଛୁଆ ମାନଙ୍କୁ ପିହୁଳା ଜର ହୁଏନି।
ହୁଁ ହୁଁ।
ଆଉ ସେଇଟା ସିଟି ହୁକୁମ ନେଲେ ଭଲ ହେଇଯାଏ।
ଆଚ୍ଛା ଆଉ ଭଲ ଜାଗା ଅଛି ତାହେଲେ ଆଉ।
ନାଇଁ ସେଇ ମାଆଙ୍କ ପାଖରେ ବେଶୀ ଭଲ।
ଓ ହୋ ଆଉ ତମର ସେପଟେ ସମୁଦ୍ରରେ ସବୁ କଣ ଜୁଆର ଉଠି ଆଉଛି ବର୍ଷା ଫର୍ଷା ହେଲାରୁ ଅଧିକା?
ହଁ ବା ଏବେ ତ ସମୁଦ୍ର ପୁରା ଗୋଟେ ଗାଁ କୁ ପୁରା ଇଏ କରସାଇଲାଇ।
ମାନେ ବୁଡିଗଲାଣି ଟୋଟାଲ?
ହଁ ତାପରେ ଆମର ଯୋଉ ଉଣେଇଶ ଅନେଶୋତ ମସିହାରେ ମହାବାତ୍ୟା ହେଇଥିଲା।
ହଁ।
ସିଏ ସମୁଦ୍ର ଆମ ପୁରା ବନ୍ୟା ଟୋଟାଲି ଅଧା ଯାଏଁ ପଳେଇ ଥିଲା।
ଓହୋ।
ହଁ ତାପରେ କଣ କହିଲେ ଶାରଳା ମାଆ ଠିଆ ହେଲେ ସେ ସେଉଟୁ ସେଇଠୁ ମାନେ ଇଏ ହେଇଥିଲା ଆଉ। କହିଆ କଥା ତ ଆମେ ଶୁଣିଛୁ ଆଉ।
ଉଁ ହୁଁ ଓ ଶାରଳା ମାଆ ତମର ସେପଟେ ଶାରଳା ମନ୍ଦିର ଅଛି ବୋ
ହଁ ଶାରଳା ମନ୍ଦିର ଏଇଠୁ ଆମର ପା ଟିକେ ଦୂର ହବ ଆଉ।
ଆଚ୍ଛା ଆଚ୍ଛା ଆଉ କଣ କଣ ସବୁ ମନ୍ଦିର ଅଛି ତମ ଡିଷ୍ଟ୍ରିକ୍ ରେ?
ଆମର ଗୋଟେ ଅଛି ମହାବୀର ମନ୍ଦିର ଅଛି। ଗଡ କୁଜଙ୍ଗ ଅଛି।
ଆଚ୍ଛା ଗଡ କୁଜଙ୍ଗ ମୁଁ ଶୁଣିଥିଲି କଣ ଜଗନ୍ନାଥ ମନ୍ଦିର ନା କଣ ବା?
ହଁ ଉ ଜଗନ୍ନାଥ ଆମର ଯେତେବେଳେ ପାତାଳି ହେଇଥିଲେ ଏଇଟୁ ଏଇ ପଟେ ନେଇ ନେଇକା ପୁରୀ ଯାଇଥିଲେ ଆଉ।
ଓହୋ ଏ ଯୋଉ
ଯେତିକି ଦିନି ରହିଚନ୍ତି ସେ ମନ୍ଦିର ଟା ପ୍ରସିଦ୍ଧ ଆଉ।
ଏ ଯୋଉ ଆମର ଉଁ ବାବା ଗୋରେଖନାଥ ମନ୍ଦିର ଟା ସେଇଟା କୋଉପଟେ?
ସେଇ ସେଇଟା ବି ଆମର ଏଇପଟେ ବା।
ଏଇଟା ବହୁତ ଫେମସ ଶୁଂଜା ଶୁଣିଆ।
ହଁ ହଁ।
ହୁଁ ହୁଁ ମାଆ ସାରଳା ବାବା ଗୋରେଖନାଥ ଯୋଉ ଫେମସ।
ହଁ।
ଆଉ ତମ ସେପଟେ କାଳେ ବିଶ୍ଵକର୍ମା ପୂଜା କାଳେ ଭଲ ଫେମସ ହୁଏ।
ହଁ ଆମର ଏଇ ଯୋଉ ଅଛି ପାରାଦ୍ଵୀପ। ସେଠି ବା ଉଁ ବିଶ୍ଵକର୍ମା ପୂଜା ଫେମସ।
ଓହୋ।
ହଁ ଆଉ ତମ ସାଡେ କଣ ସବୁ ଅଛି?
ଆମ ଆଡେ ଆମ ଆଡେ ହୁଁ ଚଣ୍ଡି ମନ୍ଦିର।
ହଁ।
କଟକ ଚଣ୍ଡି।
ହଁ।
ଆଉ ଏମତି ଭଲ ଭଲ ଅଛି ବାରବାଟୀ ଷ୍ଟାଡିୟମ ଅଛି ସେପଟେ ଆମର ବାଲିଯାତ୍ରା ପଡିଆ ଅଛି। ଯୋଉଟି ବାଲିଯାତ୍ରା ପଡେ କାଇଁନା କଟକରେ ବାଲିଯାତ୍ରା ଟା ଫେମସ ନା।
ହଁ, ବାଲିଯାତ୍ରା ତ ଫେମସ୍ ଆଉ।
ହୁଁ।
ଦଶହରା ବି ତମ ସେଠି ଭଲ ହଉଥିବ ନା?
ଦଶହରା ଭଲ ହୁଏ। ଆଉ ଆମ ଏ ପଟେ ବଡ ବଜାର ଗୋଟେ ଅଛି ଛତ୍ରବଜାର, ଗୋଟେ ଭଲ ପରିବା ମାର୍କେଟ୍।
ଅ ହ।
ଭଲ ଶସ୍ତା ରେ ମିଳେ ପରିବା ଏପଟେ।
ହଁ, ତମେ ବାଲିଯାତ୍ରା ଯାଅ?
ହଁ, ଯାଏ।
ଅଁ ବହୁତୁ ଭିଡ ବି ହୁଏ।
ପ୍ରବଳ ଭିଡ଼।
ହଁ ସେଟା ଐତିହାସିକ ଆମର, ଯାତ୍ରା ଗୋଟେଁ ଆଉ।
ଏପଟେ ହୁଏ ବା ପାରଦୀପ୍ ରେ ବି ହୁଏ। ବୋଇତ ବନ୍ଦାଣ ଯୋଉ ବାଲିଯାତ୍ରା।
ହଁ, ଆମ ଏଠି ହୁଏଇ।
କଣ ତମ ସେ ବାଲିଯାତ୍ରା ନାଁ? କଳିଙ୍ଗ! ଆମର ଣା କଳିଙ୍ଗ।
ହଁ।
ତମର ଯୋଉ ହଁ। ନା, ଆଉ ଗୁଟେ ତମର, ତମର ତ ତିର୍ତୋଲ ଟା ତମରି ଏପଟେ ଯାଉଛି ନା କଣ ବା?
ଆଁ ଆମର ସେଇପଟେ ଯାଉଛି।
ତିର୍ତୋଲ ରେ ଗୋଟେ ବାଲିଯାତ୍ରା କଣ ହୁଏ? ମାନେ ମୁଁ ଶୁଣିବାକୁ ପାଇଥିଲି। ମୋ ସାଙ୍ଗ ମାନେ କହୁଥିଲେ।
ହଁ, ସିଏ ଏବେ ଦି ତିନି ବର୍ଷ ତଳେ ପଡିଚି ଆଉ।
ଉଁ ହୁଁ, ହୁଁ ତା ନାଁ କଁ?
ତା ନା କଁ ଚେଳି ତୋଳ ଗୋଲ୍ ଟେ କଣ?
ଓହୋ! ଚେରି ତୋଳ
ଆଉ ତମେ ଆସୁନ ବୁଲିଆକୁ।
ହଉ ଯିବା କେତେବେଳେ ଆଉ। ଛୁଟି ବଗେରା ହେଲେ ଯିବା ଆଉ।
ହଁ ତ ସବୁବେଳେ ତ ବ୍ୟସ୍ତ ରହୁଛ। ଛୁଟି ପୁଣି ହଉଛି କୋଉଠି?
କଲେଜ ଛୁଟିହେଲେ ଯିବା ଆଉ। ଆଉ ଟିକେ ଘର କାମ ଚାଲିଚି। ତ ଯିବା କେତେବେଳେ ବୁଲି ବାଲି ଆସିବା ଆଉ। ତମ ଘର ଆଡୁ ଯିବା ବୁିଲିବାକୁ ନବ ବୁଲିବାକୁ ଆଉ। ମୁଁ ତ ଜାଣିନି ନା ସେପଟ ଜାଗା
ହଁ।
ଯିବା ବୁଲିବାଲି ଆସିଆ ଆଉ।
ଆଉ ତମ ସେପଟେ ଧ୍ୟାନ କୁଦ୍ ମନ୍ଦିର?
ଧ୍ୟାନକୁଦ୍ ଟା ସୋଂପୁର ସାଇଡ୍ ନା କଣ? ହେଟା ଜଗତସିଂହପୁର ଯାଉଛି ନା କଣ? କଟକ ଯା କଟକରେ ଯାଉଛି ହଁ, ଆମର ସେପଟେ ତ ଆଉ ଧ୍ୟାନକୁଟ୍।
ହଁ, ହଁ, ଓ ହଁ ସେଠି ପଞ୍ଚସଖା ଅଛନ୍ତି-ଇ।
ହୁଁ, ହୁଁ।
ହଁ, ଭଲ ଜାଗା ଟା।
ହୁଁ।
ହୁଁ ଆଉ, ଆଜି ତମ ତ ସେଠି ଦହିବରା ଖାଉଥବ ଆଉ ନା!
ହଁ, ଆମର ଏପଟେ ଦହିବରା ଭଲ।
ଓ। ଆଉ କେନ୍ଦ୍ରାପଡ଼ା ଆଡେ କଣ ଯାଇଥିଲୁ ନା କଣ ମୁଁ ଦେଖିଥିଲି?
ହୁଁ ଯାଇଥିଲି। ଯଉ ବଳଦେବ ଯିଉ।
ଓହୋ!
ରଜ ରେ ଯାଇଥିଲୁ ବୁଲିବାଲି ଆଇଚୁ ଆଉ।
ହଁ ହଁ ସେଠି ଠାକୁର ଗୋଟେ ଅଦ୍ଭୁତ ରୂପ ନୁହଁ ତାଙ୍କର।
ହୁଁ।
ଆଉ ତାଙ୍କ ଆଖି ବି ପୁରା ଚୁଇଁ ଚୁଇଁ।
ହୁଁ ଠାକୁରଙ୍କ ମହିମା ସବୁ ଆଉ।
ହଁ ଏ ସେଠି ଯାହା ହଉ ପୁରା ପାଖକୁ ଛାଡୁଛନ୍ତି ନା।
ହୁଁ ହୁଁ ଏବେ ତ କଁ କଳେ ମୁଁ ଶୁଣିବାକୁ ପାଉଛି ଶାରଳା ମନ୍ଦିରରେ। ମାନେ ମୋବାଇଲ ବଗେରା ସବୁ ରେଷ୍ଟ୍ରିକସନ ମାନେ ଯୋଉ ଫଟ ଫଟ ଉଠାନ୍ତି ରିଲସ୍ ଫିଲସ୍ କରୁ ନାହାନ୍ତି। ଲୋକମାନ ଯୋଉ ପ୍ରାୟ ସେଥିପାଇଁ ସବୁ କାଳେ ବ୍ୟାନ୍ କରା ହେଇଛି ଫୋନ ଫୋନ୍ ଆ ମାନେ। ଫୋନ ନବ ପକେଟ ରେ କିନ୍ତୁ ବାହାର କରି ପାରିବନି ଫୋନ ଫୋଟ ବଗେରା ଉଠେଇ ପାରିବନି।
ଇଏ ଉଁ ବି ଶାନ୍ତିରେ ଟିକେ ଭବାନଙ୍କୁ ଡାକିବ ନା ଆଉ ଇଏ ତ ଖାଲି ଫଟୋ ଉଠେଇକୁ ପାଗଳ ହେଲେ ଆଉ।
ହଁ ଏମତି କାଳେ ସବୁ ଚାଲିଛି ମୁଁ ଶୁଣିବା ପାଇଥିଲି।
ହଁ ସେଇଟା ଟିକେ ଏବେ କରୁଛନ୍ତି ପ୍ରଶାସନ ତ ଅଛି।
ହୁଁ ସେ ଏ ଏବେ କରୁଛନ୍ତି ଫରେ ଆଉ କେଇ ଦିନ ପରେ ସେଇଟା ବି ନଥିବ।
ହଁ। ପୁରୀ ମନ୍ଦିରର ତ ଏତେ ପ୍ରଶାସନ ରହିକି ସେଠି ତ ଲୋକ ଇଏ କରି ଦଉଛନ୍ତି ଆଉ।
ହୁଁ।
ଉଁ। ଆଉ ତମେ ଆସିଥିଲ କି ଶାରଳା ମନ୍ଦିର।
ନାଇଁ ମୁଁ ଯାଇନି ଯିବାର ଅଛି ଏଇ ବର୍ଷ। କିନ୍ତୁ ମୁଁ ଶୁଣିଥିଲି ମୋ ସାଙ୍ଗ ଗୋଟେ। କଟକ ରେ ପଡୁଛି ତ ସେ ତାଙ୍କ ଘର ସେଇ ପଟରେ ଜଗତସିଂହ ପୁର ଡିଷ୍ଟିକ୍। ଏ ଶାରଳା ମନ୍ଦିର ପାଖରେ ସେଇ କହୁଥିଲା ମୁଁ ଯାଇନି କେବେ। ଯିବା କେତେବେଳେ ଆଉ।
ହଁ ଆସିବ ନା ବୁଲିକି ଯିବ ଆମ ଏବେ ଏବେ ହଉଥିଲା ଆମର ଚାପ୍। ପ ଖେଳ ତମେ ଆସିଲନି।
ଆଚ୍ଛା ଆଚ୍ଛା ଯାଇଥିଲେ ହେଇଥାନ୍ତା ଦେଖିଆ ଆର ବର୍ଷ କୁ ଯିବା ମୁଁ ତମ ସାଙ୍ଗ କଣ୍ଟାକ୍ଟ ରଖିଲେ ଯିବା କେତେବେଳେ ହବ ଦେଖିବା ଆଉ। ଆଉ ଆଉ କଁ ଖବର ତମର କୁହ।
ହଁ ଖବର ଆଉ ସେମିତି ଭଲ ଆଉ।
ଆଉ ପୁରୀ ବଗେରା ଆସିବନି ରଥ ଯାତ୍ରା ଟାଇମ ଆସିଲାଣି ବା।
ହଁ ଯିବା ଆଉ।
ହୁଁ ରଥ ଯାତ୍ରା ଟାଇମ୍ ଆଇଲିଣି ଆସ ବୁଲି ବାଲି ଯିବ ଏଇଟା ଏଇ ଏଇ ଜିନିଷଟା ମେନ ଠାକୁ ଠାକୁରଙ୍କ ଦୁରି ଠାକୁରଙ୍କୁ ଭଲସେ ଦେଖିପାରିବ।
ଅଁ ହଁ।
ଆଉ। ପୁରୀ ଯୋଉ ଅଭଡା ଟା କେତେ ସୁନ୍ଦର ଲାଗେ।
ହଁ।
ସେଟା ଠାକୁରଙ୍କ ଗୋଟେ ମହିମା ଆଉ।
ହଁ ବା ସିଏ ତାଙ୍କର ଯୋଉ ରୋଷେଇଟା କେମିତି ହୁଏ କହିଲ ଓ ପୁରା ଓ ଉପରୁ ତଳୁ ହୁଏ ଉପରୁ ତଳୁ ଆଗେ ଆସେ।
କଣ ରୋଷେଇ କଲାବେଳେ ତଳୁ ଉପ୍ ହୁଏ କିନ୍ତୁ ଠାକୁରଙ୍କର ଉପୁ ଉପରୁ ତଳୁ କୁ ଉପରୁ ହେଇ ହେଇ ତଳକୁ ଆସିବ।
ହଁ।
ଆଉ ଠାକୁରଙ୍କୁ ପତିତପା ବନ ବାନାଟା ବି ସେମିତି ଉଡିବ ଓଲଟା ଅପୋଜିଟ ଡିରେକ୍ସନରେ।
ହଁ ସିଏ ପା ବିପରୀତ ଦିଗରେ ଉଡାନ୍ତି। ପବନର ବିପରୀତ ଦିଗରେ ଉଡା ହବ।
ଆଉ ଯେତେ ଫେଣୀ ଜଗନ୍ନାଥଙ୍କ ଫେଣୀ ମାନେ କଥା ଦୋସରା।
ହଁ ହଁ ଆଉ ମନ୍ଦିର ଭିତରେ ଯୋଉ ଫେଣୀ ଟା ମିଳେ
ସେ ଯୋଉ ଆନନ୍ଦ ବଜାର ଆନନ୍ଦ ବଜାରେ ଯୋଉଟା ମିଳେ।
ହଁ।
ସେଇ ଫେଣୀଟା ମସ୍ତ‌।
ସେଇଟା ତ ଘିଅରେ ହୁଏନା, ଏପଟେ ସବୁ ରିଫାଇନ ତେଲରେ କରୁଛନ୍ତି। ତା ଭିତରେ ଫେଣିଟା ସେ କିନ୍ତୁ ବହୁତ ରେଟ ଆଉ।
ହଁ ରେଟ୍ ନାଇଁ, ରେଟ ନୁହଁ ଭଲ କମିଛି ମୁଁ ଶୁଣୁଛି। ମାନେ ଏପଟେ ଯୋଉ ବାହାରେ ବିକୁଛନ୍ତି ଫେଣି କେଜିକ ଦୁଇଶହ ଟଙ୍କା। କିନ୍ତୁ ପୁରୀରେ ଶହେ ଷାଠିଏ।
ହଁ।
ଚାଳିଶ ଟଙ୍କା କମ ବି ଗମେଣ୍ଟ କରିଛି।
ହଁ।
ଗମେଣ୍ଟ ଆଜି କରୁଛ ଫେର୍ ଆଉ କେଇଦିନ ପରେ ବଢେଇ ଦବ ସେମିତି କିଛି କଣ ଠିକ ଅଛି?
ଆ ହଉ ଆଉ।
ଯାହା ହଉ ସେଟା ଠାକୁରଙ୍କର ଗୋଟେ ଲୀଳା ଆଉ।
ହଁ।
ଆଚ୍ଛା ହଉ ହଉ।
ହଁ।